ହ୍ୟାଲୋ।
ହଁ ହଁ ହ୍ୟାଲୋ।
ହଁ କ କଣ କରୁଚୁ।
ଏଇ ଏଇ ଆମେ ବସିଥିଲି ଆଉ ଆସିିକ ପାଠ ପଢିକି ବସିଥିଲି ଆଉ ତୁ କଣ କରୁଛୁ?
ଏଇ ଫୋନ ଦେଖୁଥିଲି ବସିବି ଆଉ କରିବି କଣ। କୁ କଣ ପାଠ ପଢୁଥିଲୁ ବ
ଏଇ ସେ କଲେଜ ରେ ଗୋଟେ ଦିଆଯାଇଥିଲା ତ ଥିଓରି ତାକୁଇ ବସିକ ଲେଖୁଥିଲି ଆଉ। ଏ ତିରିଶ ଚାଳିଶ ଟା ପେଜ ଖଣ୍ଡେ ଦେଇଛନ୍ତି ତାକୁଇ ବସିକି ଲେଖୁଥିଲି।
ହୁଁ ହୁଁ।
ଦେଖାଯାଉ ସନ୍ଧ୍ୟାାଏଳେ ଲେଖୁଥିଲି ମୁଁ କହିଲି ଆଉ ଇଚ୍ଛା ନାହିଁ ଲେ
କଣ କଲେଜ ଯାଉଚୁ।
ହଁ କଲେଜ ଯାଇଥିଲି ମଝିରେ ବର୍ଷା ହଉନଥିଲା ଯାଉଥିଲି ବର୍ଷା ହେଲା ପଟଠୁ ଆଉ ଯାଉନି। ବର୍ଷା ହଉଚି କେମିତି ଯିବି ହଁ ସ୍କୁଟ ଫ୍ରି ଥାନ୍ତି ସ୍କୁଟିରେ ପଳେଇଥାନ୍ତି ବର୍ଷା ଛାଡିଲେ ଦଶ ପନ୍ଦର ମିନିଟରେ ପହଁଚି ଯାଇଥାନ୍ତି। ବସ ରେ ଯିବାକୁ ପଡୁଛି ପୁଣି ବସ୍କୁୁ ୱେଟ୍ କରିବାକୁ ପଡୁଛି।
ହଁ ବସ ରେ ଗଲେ ତ ଏଇଆ ପ୍ରୋବ୍ଲେମ ଆଉ।
ଆମର ବି ଆମ ଆମେ ଯଉଠି ଠିଆ ହଉଚୁ ସେଠି ବି ଗୋଟେ ବସଷ୍ଟାଣ୍ଡ ନାଇଁ। ସେ ରୋଡ ହିଁ ଠିଆହବାକୁ ପଡୁଚି ସେଇଥି ପାଇଁ ଓଦା ହଁ ତ୍ରିଶୁଳିଆଠୁ ମୁଁ ଆଉଛି ଆମ ସେଆଡୁ ଆସୁଛି ତ୍ରିଶୁଳିଆରେ ଠିଆ ହଉଛି।
ଉୁଁ ହୁଁ। ସେଇଆ ଆଉ ସେଠି ଗୋଟେ ବସଷ୍ଟାଣ୍ଡ କରିଦେଲେ ବି ହୁଅନ୍ତା।
ହଁ ପା ସେଇଠି ଲୋକ ସବୁ ଠିଆ ହେଇଛନ୍ତି ତାପରେ ବି ସେଠି ସବୁ ପାଣି ଖୋଳା ହେଇଚି ସେଠି ପାଣି ରହୁଚି।
ହୁଁ ହୁଁ ହୁଁ।
ସେଇଥିପାଇଁ ବସ୍କୁ ୱେଟ୍ କରିବାକୁ ପଡ଼ୁଛି।
ଓ ହୋ। ବସ ରେ ଗଲେ ତ ଏଇଆ ପ୍ରୋବ୍ଲେମ ଆଉ।
ହୁଁ ବହସ୍ର ଗଲେ ଏଇଆ ଆଉ। ଆଉ ତମେ କଲେଜ ପଲେଜ ଯାଉନ?
ହୁଁ କଲେଜ ହଁ ଯାଉଚି ଜେ ଅଇକା ବର୍ଷା ଫର୍ଷା ହଉଚି କଲେଜ ଯିବାକୁ ଇଚ୍ଛା ହିଁ ହଉନି।
ଆଉ ତମେ ସ୍କୁଟି ରେ ଯାଉଥିବ ନା?
ହଁ ମୁଁ ସ୍କୁଟିରେ ପଳାଏ।
ଉ ହୁଁ।
ନହେଲେ ଘରେ କିଏ ଛାଡିିବାକୁ ଯାଆନ୍ତି ପ୍ରାୟତ ଘରେ କିଏ ଛାଡିବାକୁ ଯାଆନ୍ତି ନହେଲେ ସ୍କୁଟିରେ ମୁଁ ପଳାଏ।
ଆଉ ଘରେ ସବୁ କଣ କରୁଛନ୍ତି?
ମାନେ ବର୍ଷା ହେଲାଠୁ ମାନେ ମଶା ପୁରା ଘେରି ଯାଉଛନ୍ତି ସବୁଆଡେ।
ହଁ ସେଇଆ ପା ବର୍ଷା ଦିନ ସେଇଆ ଆଉ ଅସନା ଫସନା ସାପ ଫାପ ହେଇ ସେ ସବୁ ହିଁ ବାହାରିବ।
ହଁ ପରା ପୁରା ଅସନା ଭାରି ଲାଗୁଛି। ଭଲ ଲାଗୁଚି ଯେ ସକାଳୁ ଉଠିଲା ଏଳକୁ ଯାହା ହଉ ଖରା ଟା ଦେଖିବାକୁ ପଡୁନି। କିନ୍ତୁ ଗୋଟାଏ ଜିନିଷ ହଉଚି ଇଏ ଉଁ ମଶା ଫସା ପୁରା ହେଇ ଯାଉଛନ୍ତି ଘେରି ଯାଉଛନ୍ତି ମଶାଗୁରା।
ଆଉ ତମ ଘରେ ସବୁ କଣ କରୁସନ୍ତି?
ନା ଆମ ଘରେ ମୋ ମାମା ବୋଧେ ରୋଷେଇ କରୁଚି ନାକଣ।
ଓ ଘରେ ସବୁ ଭଲ ଅଛନ୍ତି।
ହଁ ସମସ୍ତ ଠିକଠାକ୍ ଅଛନ୍ତି।
ସନ୍ଧ୍ୟାବେଳେ କଣ ଖାଇଥିଲ?
ସନ୍ଧ୍ୟାବେଳେ ଏଇ ମୋମୋ କରିଥିଲି ମ ଘରେ।
ଓଁ।
ସେ ଘରେ ବୋହୁଚୁ କଁ। ରାତିିରେ ଠିକ୍ ଠିକ୍ କଣ ନା ତ ମୋମୋ କରିକି ଖାଇ ଦେଇଥିଲୁ ଆଉ ଇଚ୍ଛା ହିଁ ହୋଉନି ଖା ଇବା ପାଇଁ କିଛି।
ଓହୋ।
ଖାଇଲେ ଖାଇବି ନହେଲେ ନାଇଁ ଆଉ ଦେଖିବା କଣ ହଉଛି ସେମିତି ଇଚ୍ଛା ହିଁ ନାହିଁ। ଖାଇବା ପାଇଁ ଆଉ ଘରେ ତ କେହି ନାହାନ୍ତି ମୋ ଭୋଉଣୀ ଘରେ ଯେତେବେଳେ ଭଲ ହୋଉଥିଲା। ବୋଉଣି ନାହିଁ।
କୁଆଡେ଼ ଯାଇଛି ସେ?
ସି ଯାଇଛି ବାରି ପିଇସି ଘରକୁ ତ ସେ ଆସିକି ରହୁନଥିଲେ ପିଇସି। ତ ସେ ତାଙ୍କ ସହି ସେ କହିଲେ ଡା କିଲେ ଆସେ ଆସେ ଆଉ ସେ ପଳେଇଲା ଆଉ।
ରହିବ ଏବେ ସାତ ଆଠ ଦିନ ବୋଧେ?
ହଁ ରହିବ। ଯାହା ବି ହେଲେ ଯାଇଚି ଆଉ କଣ ପଳେଇ ଆସିବ ଯା ହେଲେ ବି ଯାହା ବି ହେଲେ ଟିକେ ରହିବ ଆଉ।
ହଁ ସେ ଆସିକି ରହି ପଳେଇଲାଣି। ତାକୁ କଲ୍ କରିଥିଲି ତିନି ଚାରି ଦିନ ତଳେ ସେ କହୁଥିଲା ମୋ ଦିଦିକୁ ଟିକେ ଥଣ୍ଡା ହେଇ ଯାଇଛି ସେ ଶୋଇଛି ଆଉ ମୁଁ କହିଲି ହଉ ହଉ।
ରାନି ଦେଇର ତ ଏବେ ବାହାଘର ହେଲା। ବଢ଼ିଆ ମଜାମସ୍ତି ହଉଥିବ ଏଇକା ସିଏ ବି ନାହିଁ ଘ ସେ ଆସିଲେ ଭଲ ମଜା ହୁଏ ସେ ବି ନାହିଁ ଏକେଲା ଭଲ ଲାଗୁନି ସେ ବି ନାହିଁ ପଳେଇଚି।
ରାନ୍ ଦିଦି ର ବାହାଘର ହେଇଯାଇଛି?
ହଁ।
କେବେ ହେଲା ତା ବାହାଘର?
ତାର ଡିସେମ୍ବର୍ ରେ ହବ ଡିସେମ୍ବର୍ ରେ ହେଇଛି।
ହ ସେ ବାହା ହେଇ ଯାଇଚି ନା?
ହଁ। ବଡ଼ ମଜା ହଉଥିଲା ତା ବାହାଘରେ କିଣା କିିଣି।
ସମତେ ତମ ଘରେ ଥିଲେ ମନ୍ଦିର ଯାଆନ୍ତି କେହି ନାହାନ୍ତି ଫାଙ୍କ ଆଉ ଏକୁଟିଆ ଲାଗୁଥିବ।
କା ବରା ଖା ଙ୍ଗା ଲାଗୁଛି। ଭଲ ଲାଗୁନି ଦେ ତାପରେ ବର୍ଷା ଟା ବି ହୋଉଛି ଖାଲି ଆଉ।
ହଁ ଆଉ ଭାଇ ଭେରିକା ସବୁ କଣ କରୁଛନ୍ତି?
ହ ଓ ଆଜ୍ ଆମର ଯୋଉ ରାମ୍ ମେଳା ହୋଉଛି ତ ସେ ସବୁ ରିଅଲ୍ ସେଲ୍ କ କ କ ସବୁ ଯାଇଛନ୍ତି।
ତମର ତମ ଗାଁରେ ରାମ୍ ମେଳା ହଁ ତମ ଗାଁରେ ଯେତେବେଳ ରାମ୍ ମେଳା ହୋଉଥିଲା ଆମ ଗାଁକୁ ଗୋଟେ ବହି ଆସିଥିଲା ଇନ୍ଦ୍ରଜିତବଧ। ସେ ଯୋଉ ଅଭି ଭାଇ ଯିଏ ସେ ତମ ନିଜ ଭାଇ ନା।
ହଁ ହଁ।
ହଁ ସେଥିରେ ଇନ୍ଦ୍ରଜିତ ହେଇଥିଲେ। ଆମ ଗାଁକୁ ଥରେ ଆସିଥିଲେ କରିଥିଲେ।
ହଁ ସେ କରନ୍ତି ଆମର ଏବେ ରିଆଲ୍ ସେଲ୍ ଚାଲିଚି ତ ନୂଆ ବହି ପାଇଁ।
ହୁଁ।
ତ ସେମାନେ ବି ଯାଇଛନ୍ତି ରିଅଲ୍ ସେଲ୍ ପାଇଁ ଆଉ ସବୁ ଆଉ।
ଆଉ ତମ ଗାଁ ରେ ଯୋଉ ମନ୍ଦିର ପଚିଶ୍ ଟା ହେଲା ସେଇଟା ନୂଆ ବି ହେଇଛି ନା?
ହଁ ଆମର ଏବେ ନୂଆ ମନ୍ଦିର ମଙ୍ଗଳା ମନ୍ଦିର ଆଉ ଶିବ ମନ୍ଦିର ଏଇ ମଙ୍ଗଳା ମନ୍ଦ୍ ଦିର ସନି ମନ୍ଦିର।
ଶିବ ମନ୍ଦିର ତମର ଏ ଆମେ ଯୋଉ ପଟେ ଯିବା ଆସିବା କରୁ ସେଠି ଶିବ ମନ୍ଦିର ଥିଲେ ଶିବ ମନ୍ଦିର ତ କେତେ କଣ ଥିଲା ଭାଙ୍ଗି ଦେଇଛନ୍ତି ସବୁ ରୋଡ। ପାଇଁ ବୋଧେ।
ହଁ ନୂଆ ରୋଡ ଯୋଉ ତିଆରି ହେଲା ସବୁ ଭଙ୍ଗା ଭାଙ୍ଗି
ଆଉ ମୁଁ ଏଇଥର ଆଥିଲି ତମର ତ୍ରିଶୂଳାପଟକୁ ସେ ପଟେ ଦେଖିଥିଲି ଗୋଟେ ବିଶାଲ ବି ଖୋଲି ଯାଇଛି ଏଠି।
ହଁ ବିଶାଲ ଜିମ୍ ଫିମ୍ ସବୁ ଏବେ ଖୋଲିଯାଇଛି।
ଏ ତୀସୁଳିଆ ବହୁତ ଇଏ ହେଇଗଲାଣି ଆଉ ବିଶାଲ କୁ ଯାଇନ? ଶାଣିଆ
ହଁ ଯାଇଥିଲି ଯାଇଥିଲି ଯେତେବଳେ ଅଫର ଥିଲା।
ମୁଇଁ ଯାଇଥିଲି ରଜ ବଳେ ମୁଁ ଏଇ ରଜ ବଳେ ହଁ ଯାଇଥିଲି ସେଠ ଆଣିଥିଲି ଡ୍ରେସ ଆଉ। ଆଉ ରଜ ବେଳେ କୁଆଡେଯାଇନ ବୁଲାବୁଲି କରିବା ହଁ। ତାଙ୍କ ଭଲ ପ୍ରାଇସ୍ ବି ଅଛି ସେଠି।
ହଁ।
ରଜ ଟାଇମ ରେ କୁଆଡେ ବୁଲାବୁଲି କରିବାକୁ ଜାଇନ?
ନା ମୁଁ ସେଇ ରଜ ମହୋତ୍ସବ କାଲି ଯାଇଥିଲି। ସେତିକି ଆଉ କୁଆଡେ ଯାଇନି।
ହୁଁ।
ସମେସ୍ତେ ଥିଲେ ଆଗରୁ ଆମ କଣ କହିଲ ଭଉଣୀ ଭାଇ ମିଶିକି ଦୋଳି ଲାଗୁଥିଲା ବଢିଆ ମଜା ହଉଥିଲା ଖେଳୁଥିଲୁ। ଆଉ ସେ ମଜା ନାହିଁ।
ହଁ ମୁଁ ଗୋଟେ ବର୍ଷ ତମ ଯୋଉ ବି ଯାଇଥିଲ ତମର ଯୋଉଠି ଠାକୁର ହେଇଛନ୍ତି ସେଠି ଦୋଳି ଲାଗେପା।
ହଁ ସେ ଯୋଉ ବଡ ବର ଗଛ ସେଠି ବଢିଆ ମଜା ହୁଏ ଆଗରୁ ମୋ ଭଉଣୀ ମାନେ ବଡ ଭଉଣୀ ମ ସେମାନେ ସବୁ ଦୋଳି ହେରିକା ଲଗାନ୍ତି। ବଢିଆ ଏଞ୍ଜୟ୍ କରମ।
ମ ତମ ବଡ ଭଉଣୀ ମାନେ ସବୁ ବାହା ହେଇସାରିଲାଣି ନା।
ହଁ ସମସ୍ତେ ବାହା ହେଇ ସାରିଲେଣି। ଖାଲି ଆମ ଖଞ୍ଜାରେ ମୁଁ ଏକଲା ଅଛି ବଡ। ନହେଲେ ଆଉ ସବୁ ସାନ ଗୁରା ଅଛନ୍ତି।
ହଁ। ଆଉ ସନ୍ଧ୍ୟାରେ ସେ ସିଆଡେ ବର୍ଷା ହଉଥିଲା?
ହଁ ଆମର ତ ସକାଳୁ ବର୍ଷା ଲାଗିଥିଲା ଇଆଡେ ଏବେ ଟିକେ ବୋଧେ ଛାଡିଛି।
ତମର ସେଠି ଛାଡିକି ଆମର ଇଆଡେ ହଉଛି।
ନହେଲେ ଆମର ତ ସକାଳୁ ଚାଲିଥିଲା ବର୍ଷା ଭଲ ହେଇଛି ଶୋଇକି ଉ ଉଠିଲେ ଶୋଇକି ଉଠିଲେ ଟିକେ ଇଏ ଲାଗୁନି କି ହଁ। ଭଲ ହେଇଛି ବର୍ଷା ବର୍ଷା ନାହିଁ ଟିକେ ଶାନ୍ତି ଲାଗୁଛି ସକାଳୁ ଉଠିଲ ବେଳକୁ ନଅ ହେଲେ ମଷା ବର୍ଷା ହେଲା ବେଳକୁ ପ୍ରବଳ ମର୍ଷା ବର୍ଷା ହଉଛନ୍ତି। ସେୟା ଚିଡି ଚିଡି ଲାଗୁଛି।
ଆମେ ତ ସେଇ କଲେଜ ଯିବାକୁ ହେଲାଠୁ ସକାଳୁ ବର୍ଷା ନେଇ ତ ନିଦ ଭାଙ୍ଗୁନି ଯାହା ବି ବାଧ୍ୟ ଉଠିଆକୁ।
ହଁ ମୁଁ ତ ଯାଉନି ବର୍ଷା ଯୋଉ ରେଟରେ ହଉଛି ଇଚ୍ଛା ହଉନି ଯିବାକୁ।
ହଁ ଆମର ସେକେଣ୍ଡ ୟର କହୁଛନ୍ତି ଆଟେଣ୍ଡନସ ଦରକାର ତମେ କାଇଁ ଆସୁନ ଇଏ କରୁନ ସେ କରୁନ।
ହେ ତା କର କଣ ଅଛି ସେ କେତେ କଥା କହିବେ।
ତାହଲେ ଫାଇନ୍ ପଡ଼ିବ ଇଏ ସେ
ନାଇଁ ଲାପଟପ୍ ସେ କେତେ କଥା କହିଛନ୍ତି। ଥଣ୍ଡା ହେଇଯାଇଛିି ବୋଧେ ନାଁ?
ହଁ ବା ଏଇ ବର୍ଷା ଟିକେ ଥଣ୍ଡା ହେଇଯାଉଛି ସିଜନ ଚେଞ୍ଜ ସେଇଥିଲାଗି ଟିକେ ଥଣ୍ଡା ହେଇଯାଉଛି। ଆଉ ପୁରୀ ପୁରୀ
ବର୍ଷା ହଉଛି ସିଜନ ଚେଞ୍ଜ ହଇଛି ଆଉ।
ପୁରୀ ପୁରୀିବାକୁ ଯାଇନା?
ନା ଯାଇନି ପୁରୀ। ଭାବିଛି ରଥଯାତ୍ରା ଟାଇମ ରେ ଯିବୁ ବୋଲି। ତ ଠି
ଆମେ ଥରେ ଏଇ ଆମେ ବାପା ମାମା ମୁଁ ଆଉ ଏମିତି ଯାଇଥିଲୁ। ତିନି ଚାରି ଜଣ ପୁରୀ ଯାଇଥିଲୁ ଥରେ ଏକାଦଶରେ ପ୍ରବଳ ଭିଡ। ଥର ଏକାଦଶୀ କଣ ରୁକ୍ମିଣୀ ଜନ୍ମଦିନ ଥିଲା ସେ ପୁରୀ ଯାଇଥିଲି। ପ୍ରବଳ ଭିଡ଼?
ହଁ। ଆଉ ଚା ବିରେ ପୁରୀ ଯେତେବେଳେ ଯିବ ଗୋଟେ ଭିଡ଼ ରହିବା କଥା ରହିବ।
ଠାକୁର ବି ଏନା ଅଣସର ଘରେ ଅଛନ୍ତି ତ ବର୍ଷା ହିଁ ହବ।
ହଁ ଠାକୁର ଏବେ ଯାଧେଇଛନ୍ତି ନା ଯାହାବି ହେଲେ ଅଣସର ଘରେ ଅଛନ୍ତି ମାନେ ବର୍ଷା ରେ ହବ ଜୋରେ। ହଉଛି ତ ଛାଡିବାର ନା ନଉନି।
ପୁରୀ ସେଆ କଲାଠୁ କଣ ଅଉଛି ନା ପୁରୀ ସେଆ କଲାଠୁ ଭିଡ।
ପୁରୀ ଯେତେବେଳେ ଯେତେବେଳେ ଗଲେ ବି ପୁରୀ ଭିଡ଼ ଲାଗେଗ ତାର ଯେଶଟ
ଏତେ ଚପା ଚପି ଯେ ଠାକୁର ଦେଖିବାକୁ ବି ଟିକେ ଇଏ ଦଉନାହାନ୍ତି। ବହୁତ ଭିଡ଼ ହେଉଛି।
ହଁ।
କେତେ ଗଡି ଲୋକ ସବୁ ପ୍ରାୟ ଲୋକ ଟ୍ରେନ ରେ ପଳଉଛନ୍ତି ଯାହା ଘରେ
ହଁ ଟ୍ରେଲୱ ଟ୍ରେନରେ ବି ଟ୍ରାଭେଲ କରୁଛନ୍ତି ଯୋଉଥିରେ ତମେ ଯାଇପାରିବ
ତମେ ଏ ରଥଯାତ୍ରୀା କେ କ ମାନେ କୋଉଥିରେ ଯିବ ଗାଡି ଫଡା ଯିବ ନା ଟ୍ରେନରେ
ଆମେ ଗାଡିରେ ଯିବୁ ନା ଟ୍ରେନରେ ଗଲେ କଣ ମାନେ ଏପଟ ସେପଟ ଆମେ ଟିକେ ଚାହିଁଲେ ବେଶୀ ଟାଇମ ବୁଲାବୁଲି କରିପାରେ ଆଉ ଟ୍ରେନରେ ଗଲେ ମାନେ ଟ୍ରେନ ହିସାବରେ ଆମେ ଟିକେ ଟ୍ରାଭେଲ କରିପାରିବୁନ ଟ୍ରେନ ହିସାବରେ ଟ୍ରେନ ରେ ଯେତେବେଳେ ଟାଇମିଙ୍ଗ ଅଛି ଆମର ସେତେବେଳକୁ ଅଲଗା ଟାଇମ ରହିଯାଉଛି ଟ୍ରେନ ଧର ପାଞ୍ଚଟାରେ ଆସିଲେ ଆମେ ବି ଆଜ୍ଞା ପାଞ୍ଚଟାରେ ଆସିଥିଲି।
ପାଞ୍ଚଟାରେ ଆସିପାରିବନି ଚାରିଟା ଆସିବ ବେଳକୁ ବାହାରିକି ଆସିବାକୁ ପଡିବ।
ହଁ ସେଥିପାଇଁ ଆବେ ଯାଉନୁ। ନହେଲେ ଆମେ ଯାଆନ୍ତୁ।
ଆମେ ଥରେ ସେ ବାପାଙ୍କ ସହ ଯାଇଥିଲି ଆଉ ଥରେ ଆମେ ଖୁଦୁରୁକୁଣୀ ପିଲା ଯାଇଥିଲୁ ଟ୍ରେନ ରେ ଯାଇଥିଲୁ। ସେଇ ଖାଲି ସେ ମନ୍ଦିର ସେ ବାରିଗେଟ ରେ ସେ ଏଗାରଟା ବଳୁ ପଇଛୁ ତ ପଇଚୁ ଚାରିଟାରେ ପାଞ୍ଚଟାରେ ଠାକୁର ଦେଖିକି ବାହାରିଲୁ ଚାରିଟାରେ ବାହାରିଲୁ ଠାକୁର ଦେଖିକି ପାଞ୍ଚଟାରେ ଟ୍ରେନ ଥିଲା ସାଙ୍ଗେ ସାଙ୍ଗେ ସେଇ ତ ଠାକୁର ଦେଇକି ଆଇଛୁ। ଟିକେ ନାଗୁ ସେ ଅବଡ଼ା ଖାଇକି ଆଇଛୁ।
ହଁ ଯାହା
ଟ୍ରେନରେ ମାନେ ବହୁତ ତରତର ହବାକୁ ପଡୁଛି କାଳେ ଟ୍ରେନ ଛାଡ଼ିଦେବ ବୋଲି। ଟ୍ରେନ ଟା ବହୁ ଆମେ ସି ବିଚ ବି ଯାଇନି ସେଇ ଯାହା ଠାକୁର ଦେଖିକି ସାଙ୍ଗେ ସାଙ୍ଗେ ଆଇଛୁ।
ହଁ ଟ୍ରେନ ଗଲେ ତ ଏଇଆ ଗୋଟେ ପ୍ରୋବ୍ଲେମ ଆଉ ଯେତେବେଳେ ଚାହିଁବ ଗୋଟେ ଇଏ ହେଇପାରିବ। ଗାଡି ନେଇକଲେ ତମ ଯେତେବେଳେ ଚାହିଁବ ଇଏ କରିପାରିବ।
ହଁ ଗାଡି ଟା ନେଇକି ଗଲେ ବି ଭଲ ଯେ ହେଲେ ସେ ସବୁ ଖୁଦୁକୁଣୀ ପିଲ କୋଉଥିରେ ଯିବେ ଆମ ଯୋଉୁଦରକୁଣୀ ପିଲା ଗ ନାନ୍ତି ତାଙ୍କର ସା ଆେ ଯାଇେ ତେବେ ସେମାନେ କହୁଥିଲେ ସେମାନେ କହଲେ ସେ ଟ୍ରେନ ନେଇ ହିଁ ଯିବା। କୋଉ ଟ୍ରେନ୍ ଯେ ସକାଳ ନଅଟାରେ ଯାଇଥିଲୁ? ନଅଟାରେ ଟ୍ରେନ୍ ଥିଲା ଗୋଟେ ସେଇ ଟ୍ରେନ୍ ରେ ହିଁ ଯାଇଥିଲି।
ଟ୍ରେନ୍ ରେ ଗଲେ ଭଲ। ଟ୍ରେନ୍ ର ଗଲେ ଭଲ ଲ ମା